ଆ ମାମା।
କଣ କରୁଛ?
ଏଇଠି ବା ବସିକି ପାଠ ପଢୁଥିଲି ଆଉ।
ଓହୋ ଖିଆ ପିଆ ସରିଲାଣି।
ହଁ ଖାଇବା ପିଇବା ଆଜି ଟିକେ ଶୀଘ୍ର ହେଇଯାଇଛି ଆଜି ଆମର ଗୋଟେ ଭୋଜି ଆସିଥିଲା। ତ ଆଉ ହଁ ସେ ଜିନିଷ ଟା କାଳେ ଖରାପ ହେଇଯିବ। ଏଇ ଆସିଥିଲା ଭାତ ଡାଲମା ଆଉ ପନିର ପଡିକି ମିକ୍ସ ଯୋଉ ମିକ୍ସ ଭେଜେ ଆଉ ଶାଗ ମୁଗ ତାପରେ ଖଟା ଖିରି ଏମିତି ସବୁ ଆସ କି ଲାଭ।
ଭଲ ଆଉ।
ହଁ ସେ ବା ଖରାପ ହେଇଯିବ ତ ବହୁତ ସେ ବେଳେ ବବେଳେ ରୋଷେଇ ହେଲାଣିି ସେଥିପାଇଁ ଆମେ ଟିକେ ଶୀଘ୍ର ଖାଇ ଦେଲୁ ଆଉ।
ଆଉ ଆମ ପାଇଁ ଆମ ପାଇଁ ପଠାଅ।
ହଁ ଖାଇ ସାରିଲୁଣି ଆଉ ତମେ ଟିକେ ଆଗରୁ ସିନା ହେଇଥିଲେ ଆମେ ପଠେଇ ଦେଇଥାନ୍ତୁ। ଆକୁ ତମେ କଣ ଖାଇଛ?
ମୁଁ ଖାଇଥିଲି ବ୍ରେଡ ଖାଇଥିଲି ଗ୍ରୀନ୍ ଟି ପିଇଥିଲି ସର ଆଉ ଖାଇନି କିଛି।
ଓହୋ ନାଇଁ ଆମର ରାତି ଖାଇବା ସରିଲାଣି । ତମର ହେଇନଥିବ ଆଉ ହଉ ହଉ ବୋଉ ଲେଇଥିବ ଖାଇବା ବୋଧେ ଆଉ ନା କି?
ନାଇଁ ଲେଟ ରେ ନାହିଁ ଯେ ଆମେ ତିନି ଜଣ ତ ସାଙ୍ଗେ ସାଙ୍ଗେ ରୋଷେଇ ହବ ଖାଇବୁ ଆଉ।
ଓହୋ ହୋ ହଁ ହ ଆଚ୍ଛା ଆଚ୍ଛା ଆଜି କଣ ରାତିରେ ରୋଷେଇ ହବ?
ରାତିରେ ସନ୍ତୁଳା ରୁଟି
ଆଉ ରୁଟି ସନ୍ତୁଳା ହେଲ୍ଦି ଖାଇବା ଆଉ
ହଁ।
ହୁଁ। ନାଇଁ ପରା ଆଉ ଏ ତମ ସଡେ ରଜ ମହୋତ୍ସବ ଏଥର ହେଇନି।
ଆମର ହଁ ଆଡେ ହେଇଥିଲା ସବୁ ପାର୍ଟିସିପେଟ କରିଥିଲେ ଶଙ୍ଖ ବଜାଉଥିଲେ କିଏ ପିଠା ସବୁ କରିକି ନେଇଥିଲେ ନାଚ ଗୀତ ହେଇଥିଲା ମଜିକ ଚେୟାର ହେଇଥିଲା।
ଆଁ ଆଉ ବଢିଆ ଏଞଜୟ କଲ ଆଉ ଆମର ତ ଏପଟେ ଏମିତି ବର୍ଷା ହେଲା ଯେ ସବୁ ଆରେଞ୍ଜମେଣ୍ଟ କରିଥିଲୁ। ଆଉ ବର୍ଷା ତ ପୁରା କଣ୍ଟିନ୍ୟୁଅସ ଲାଗି ରହିଲା ସଜବାଜ ଦିନଠୁ ଲାଗିଲା ଯେ ପୁରା ଶେଷ ରଜ ପର୍ଯ୍ୟନ୍ତ ପୁରା କାଳ ବୈଶାଖୀ ହେଲା ପୁରା ଗଛ ବୁର୍ଚ୍ଛ ଭାଙ୍ଗିକି ପୁରା ରୋଡ ପୁରା ଜାମ୍ ଆଉ କଣ ଆମେ କଣ ଆଉ କୁଆଡେ ଯାଇଛୁ କି ଯାହା ଟିକେ ବୁଲିବାକୁ ଯାଉ ପ୍ରତିବର୍ଷ। ନା ବୁଲିବାକୁ ଜାଲୁ ଯାଇପାରିଲୁ ନା ଏଠି ବି ଆମର କୌଣସି ପ୍ରୋଗ୍ରାମ ନହେଲେ ଆମେ ଏମାନେ ପ୍ରତିବର୍ଷ ଆମର ବିଧାୟକ ସାଂସଦ ଆସନ୍ତି ପିଲାମାନେ ଯିଏ ସବୁ ପୁରସ୍କୃତ କରାଉ ଯୋଉ ପିଲାମାନେ ସବୁ ହେଇଥିବେ ସ୍ଥାନ ପ୍ରଥମ ସେ ଦ୍ୱିତୀୟ ସ୍ଥାନ ସବୁ ଅଧିକାର କରିଥିବେ ତାଙ୍କ ସାଂସଦ ଆସିବେ ବିଧାୟକ ଆସିବେ। ତାପରେ ସେମାନେ ସବୁ ପୁରସ୍କୃତ କରିବେ କି ପାଖରେ ଯିଏ ଶିକ୍ଷାବିତ୍ ଥିବେ। ତାଙ୍କୁ ଆମେ ଗେଷ୍ଟ ହିସାବରେ ଡାକୁ ବଢିଆ ପ୍ରୋଗ୍ରାମ ହୁଏ। ଏ ବର୍ଷ କ୍ୟାନ୍‌ସଲ କଲୁ ଆଉ।
ଓହୋ। ନାଇଁ ଆମର ଏଥରକ ଭଲ ହେଇଥିଲା।
ହଁ ପାଗ ନେଇକି ଆଉ। ପାଣିପାଗ ଯଦି ଭଲ ରହିଲା ସବୁ ଜିନିଷ ଭଲ ଲାଗିବ ଆଉ ଖ ଖରାପ ହେଲେ ତମେ ଆଉ କଣ କରିପାରିବ?
ହଁ ଆମର କିଛି ହେଇନି ଏଥରକ ବର୍ଷା ହେରିକା ଭଲ ପାଗ ଦେଇଥିଲା ମାନେ ବର୍ଷା ଉଠେଇଥିଲା କିନ୍ତୁ ବର୍ଷା ହେଇନି। ଖରା ନାହିଁ ନା ବର୍ଷା ନାହିଁ ବଢିଆ ଲାଗିଲା ପାଗଟା।
ହଁ କୋହଲିଆ ପାଗ ରଖି ଥି ହେଇଥିବ ଆଉ। ଆମର ପୁରା ସମୁଦ୍ର କୂଳିଆ, ହଁ ସମୁଦ୍ର କୂଳ ଏରିଆର ତ ତାପରେ ତମକୁ ପା ପବନ ଟା ବେଶୀ ଅତ୍ୟଧିକ ହୁଏ। ତାପରେ ସେ ସବୁ ପ୍ରୋଗ୍ରାମ କରିବା ପାଇଁ କି ସବୁ ଲୋକ ମାନେ ତ ବର୍ଷା ହେଲେ ତ କେହି କାହା ଘରକୁ ବାହାର ପାରିବନି। ଆଉ କଣ ପ୍ରୋଗ୍ରାମ ହବ? ସେଥିପାଇଁ ଆମେ କ୍ୟାନସଲ କରିଦେଲୁ। କୌଣସି ଆଉ ପ୍ରୋଗ୍ରାମ ରଖିଲୁନି। ଏଇ ଖାଲି ଯାଇକି ଘର ଭିତରେ ଯାହା ଘରେ ବନେଇକି ଖାଇଲୁ ପିଠାପଣା କଣ ବରା, ପକୁଡ଼ି ଏମତି ସବୁ ମାନେ ଛାଣିକିରି ଯେହେତୁ ବର୍ଷା ପାଗ ଥିଲା। ଏମତି କରି ଖାଇକି ଏଞ୍ଜୟ କଲୁ ଆଉ, କଣ କରିବୁ ଆଉ।
ଓହୋ। ଏଥର ପୋଡ ପିଠା ହେକା କରିନ?
ହଁ ଆମର ପୋଡ ପିଠା ହେଇଥିଲା। ପ୍ରଥମ ରଜରେ ପୋଡ ପିଠା ହେଇଥିଲା ମଝି ରଜରେ ମୁଆଁ ପିଠା ହେଇଥିଲା ଆଉ ଶେଷ ରଜରେ ଚକୁଳି ହେଇଥିଲା।
ମୁଆଁ ପିଠା କେମିତି କରନ୍ତି?
ମୁଆଁ ପିଠା ମୁଆଁ ପିଠା କ ତ ଦି ପ୍ରକାରରେ ଲୋକ କରନ୍ତି। ମୁଁ କରେ କେମିତି କହିଲ? ବିରି ଟା ଆଗ ଭିଜେଇକି ବାଟି ଦିଏ। ଅଲଗା ଗା ବିରି ବାଟିଦିଏ। ବିରି ବାଟିକି ରଖିଦିଏ, ତାପରେ ଚାଉଳ ଟାକୁ ବିମ୍ ମାନେ ବତୁରେଇ ଦେଇଥିବି, ବେଶ୍ ଛଅ ସାତ ଘଣ୍ଟା ବତୁୁରି ଯାଇଥିବ ତାପରେ ତାକୁ ଛାଣିକି ତାକୁ ଶୁଖିଲା ଗୁଣ୍ଡ କରଦବୁ। ଗୁଣ୍ଡ କଲା ପରେ ସେ ଯୋଉ ବିରି ଗୋଳା ହେଇକି ଥିବ ସେ ଟିକେ ଫୁଲିଯିବ, ଦି ତିନି ଚାରି ଘଣ୍ଟା ରଖିଦବ ସେ ଫୁଲିଗଲା ପରେ ଏଇ ଚାଉଳ ଗୁଣ୍ଡଟାକୁ ତା ଦେହରେ ଗୋଳେଇଦବ। ଯେମିତି ଏଣ୍ଡୁରିର ଆଣ ହୁଏ, ଶୁଖିଲା ଶୁଖିଲା ଆଣ ତାକୁ ସେମିତି ଗୋଳେଇଦେଲ ରଖିଦେଲ ତାପରେ ପୁର ଯୋଉଟା କରିବ, ତମର ଯଦି ଛେନା ଦହି ଛେନା ଥିବ ତ ଆହୁରି ଟେଷ୍ଟ ଲା ଲାଗିବ ପିଠା। ଯଦି ଦହି ଛେନା ହଉ କ୍ଷୀର ଛେନା ଟିକେ ମିଶେଇବ ଆଉ ନଡିଆ ମାନେ ନଡିଆ କୋରିକି, ତା ଦେହରେ ଗୁଡ, ଗୋଲମରିଚ ଗୁଣ୍ଡ, ଅଦା ଛେଚା ଆଉ ଗୁଜୁରାତି ପକେଇଲେ ପକେଇବ ନହେଲେ ନାହିଁ, କିନ୍ତୁ ଗୋଲମର ରିଚ, ଅଦା ବେଶୀ ଭଲ ଲାଗେ। ଗୋଳେଇକି ପୁରଟା ପ୍ରସ୍ତୁତ କଲ, ସେଥିରେ ଛେନା ବି ଟିକେ ପକେଇଲ ତାପରେ ତମେ ହାଣ୍ଡି କିମ୍ବା ଇଟିଲ ଛାଞ୍ଚ, କପଡା ବାନ୍ଧିଦବ ଯଦି ହାଣ୍ଡି ଣ୍ଡିରେ କଲ କପଡା ବାନ୍ଧିବ, ନ ହେଲେ ଇଟିଲି ଛାଞ୍ଚ ହେଲେ ଖାଲି କଦଳୀ ପତ୍ର ପାରିଦବ ତାପରେ ଫାଷ୍ଟ ତମେ ଆଣ ଟା ଦବ, ଟିକେ ବେଶୀ ପାଣିଆ ଆଣ ହେଲେ ପିଠା ଭଲ ହବ ହବନି। ଟିକେ ଶୁଖା ଶୁଖା ଆଣ ହେଇଥିବ ସେଇଥିରେ ତମେ ଆଗ ଫାଷ୍ଟ ବିରି ଚାଉଳର ଗୋଟେ ଲେୟର ଦବ, ତାପରେ ଗୋଟେ ପୁର ର ଗୋଟେ ଲେୟର ଦବ। ତାପରେ ପୁଣି ଆଣ ପୁଣି ତା ଉପରେ, ସେ ନଡ଼ିଆ ପୁର ଉପରେ ପୁଣି ଆଣ ଦବ। ତାପରେ ତମେ କଦଳୀପତ୍ର ତାକୁ ଘୋଡ଼େଇଦବ, ଯଦି ହାଣ୍ଡିରେ କଲ ତ କିଛି ଢାଙ୍କୁଣି ଘୋଡ଼େଇବ ନାଇଁ ତ, ଇଟିଲ ଛାଞ୍ଚ ତାର ଘୋଡଣୀ ଘୋଡେଇକି, ତାକୁ ପନ୍ଦରରୁ କୋଡ଼ିଏ ମିନିଟ୍ ବସିବନି। ବେଶୀ ହାଇ ଫ୍ଲେମ୍ ଦବନି। ମିଡିୟମ ରେ ତମେ ଗ୍ୟାସ୍ ହଉ କିମ୍ବା ଚୁଲି ହଉ ମାନେ ମଝି ମଝିଆ ଜାଳ ରେ ତମେ ବସେଇଲ। ସେ ପୁରା ବଢିଆ ତମେ ଦେ ହେଇଛି କି ନାହିଁ ତମେ କେମିତି ଜାଣିବ। ମାନେ ଯଦି ଖରିଗା କିମ୍ବା ଛୁରୀ ମାରିକି ତା ଭିତରେ ଇଏ କରିବ ଯଦି ନ ଲାଗିବ ଛୁରୀରେ ତମେ ଜାଣିବ ପିଠାଟା ବଢ଼ିଆ ହେଇଗଲା।
ଆଉ ତାକୁ ଥଣ୍ଡା କରିଦବ। ତାକୁ ପିସ୍ ପିସ୍ କାଟିବ ପୁରା, ପୁରା ପୋଡ ସିଏ କଣ ପୋଡା ହୁଏ ଜନ୍ତା ହେଇକି ଆ ଏଇଟା ପୁରା ସିଝା ହେଇଥିବ। ପୁରା ବହୁ ଟେଷ୍ଟ ଲାଗିବ। ପୁରା ସ୍ପଞ୍ଜ ଭଳିଆ ପୁରା ନହ ନହ ହେଇଥିବ ପିଠା ଟା। ବିରିର ଭାଗ ବି ଟିକେ ଭଲସେ ଦବ, ବିରି ଚାଉଳର ମାପ ଟା ଯେମିତି ଭଲ ରହିବ, ପିଠା ଟା ବଢିଆ ହବ।
ଆ ତମେ କରିବ, ଆଉ ନହେଲେ ଆସିଲେ କେବେ ମୁଁ କରିବି ତମେ ଖାଇକି ଯିବ ଆଉ।
ହଁ, ମୁଁ ଯେବେ ଯି ଯେବେ ଯିବି ତା ଆଗରୁ କହିବି। ପାଇଁ କରିଥବ ଆଉ
ହଁ, ହଁ ତମେ ଆସିବ ତମେ କହିବ ମୁଁ, ବନେଇ ଦେଇଥିବି ଦି ଦିନି ଆଗରୁ ମତେ ଜଣେଇଲେ ସେ ଭିଜେଇକି, ତା ଆଣ ବାଟିକି ରଖିବାକୁ ପଡିବ। ତମେ ମତେ କହିବ ମୁଁ ବନେଇଥିବି, ଖାଇବ ଆଉ ଆଉ କୋଉ ପିଠା ତମେ ଭଲ ପାଅ?
ମତେ ଚିତୋଉ ପିଠା ଟା ହିଁ ଭଲ ଲାଗେ।
ଅହ! ଚିତୋଉ ପିଠା ମତେ ଛୁଞ୍ଚି ପତ୍ର ଭଲ ଲାଗେ।
ଚିତୋଉ ପିଠା ପୁଣି ମାନେ ପତଳା ପତଳା ଚିତୋଉ ପିଠା ହେଇଥିବ। କର ସାରା ପୁରା ପୋଡି ପୋଡି ହେଇଥବ, ଟିକେ ତେଲ ଅଧିକା ମରା ହେଇଥବ। ପୋଡ ଫୋଡ ଟିକେ ହେଇଥବ, ଗରମ ଗରମ ପିଠା ଟା
ହଁ, ସେ ଚିତୋଉ ପିଠା ପ୍ରକୃତରେ କଡେଇ ହୁଏ, ସେଇଟା ତମେ ତାକୁ ଚତୁରା ଯାଏନି କିମ୍ବା ସେଇଟା ଲେଉଟା ଯାଏନି ଖାଲି ଗୋଡା ହୁଏ ଆଉ ଚିତୋଉ ର ତ ଆଗରୁ ତ ଚିତୋଉ ଟା ଯୋଉ ଘୋଡା ହୁଏ, ମାଟିର ପାତ୍ର ଥିଲା। ପଲମରେ ହୋଉଥିଲା ଚିତଉ ପିଠା। ମାଟିର ପଲମରେ ନଡିଆ ତେଲ ମରା ହେଇକି, ଖାଲି ଆଣଟା ଡଙ୍କିରେ ଢ କଳା ହବ। ନା, ତମେ ତାକୁ କୁଆଡେ ସ୍ପ୍ରେଡ କରିବନି, ଚକୁଳିକି ଯେମିତି ଚତରାଅ ତାକୁ କରାଯାଏନି, ଚିତୋଉଟା ସେମିତି ଖାଲି ଡଙ୍କିରେ ଢାଳିବ ଆଉ ସେ ପୁରା ଫୁଲିଥିବ, ବଢିଆ ସେଇଟା ତାର ଯୋଉ ବାସ୍ନା ଏବେ ତମେ ମାନେ ଏମିତି ଖାଉଚ।
ନହେଲେ, ମୁଁ ସେମତି ଖାଏ।
ମୋ ଆଈ କରେ ସେମିତି। ଆଗରୁ ସେମିତି କରେ ମୋ ମା କହେ, ମୋ ମା କହିବ ମୁଁ, ଯେତେବେଳେ ଆସ ଥିଲି ଆଉ ଆଈ ମୋର କରନ୍ତି ସେମିତି ମାନେ, ଅଂ ମାଟିର ପଲମ ଦିହରେ ସେ ଚକୁଳି ଯୋଉ ଚିତଉ ଆଣକୁ ପକେଇଦେବେ ନଡିଆ ବ ନଡିଆ ତେଲ ଦେଇକି ତାକୁ ଘୋରେଇ ଦିଅନ୍ତି। ସେ ଏତେ ଇଏ କରନ୍ତିନି, ମାନେ ମୋ ମୋଟା ମୋଟା ପୁରା ହଏ।
ଟା ହବ, ଆଉ ପୁରା ନହ ନହ ହବ, ଶୁଖିଲା ନଡିଆରେ ହିଁ ବ ବଟା ଯାଏ ବଢିଆ ଟେଷ୍ଟ ଲାଗେ ସେଇଟା। ଚକୁଳି ତମେ ଯେତେ ପତଳା କଲେ ଚଳିବ, କିନ୍ତୁ ଚିତୋଉଟା ମୋଟା ହିଁ ଭଲ ଲାଗେ ବେଶୀ। ଆଉ, ଛୁଞ୍ଚି ପତ୍ର ତ ତାଠୁ ଆହୁରି ଅଧିକା ବଢିଆ ଲାଗେ।
ଛୁଞ୍ଚି ପତ୍ର ପିଠା ବି ଭଲ ଲାଗେ। ଆମର ମାଣବସାରେ ପରା ଛୁଞ୍ଚି ପତ୍ର ଭୋଗ ହୁଏ। ତମର ‌କଁ ମାର୍ଗଶିର ମାସେରେ ବସେ ଆମର ଗ ଆମର ସେଇ ମାର୍ଗଶିର ମାସେରେ ବସେ ପ୍ରଥମ ପାଳି, ଶେଷ ପାଳିରେ ଉଜା ହୁଏ। ତମର କଣ ସେଇ ମାର୍ଗଶିରରେ ହୁଏ, ନା ଆଉ କୋଉ ମାସ?
ନାଇଁ ଆମର ମାର୍ଗଶିର ମାସେରେ ବସେ ଲାଷ୍ଟ ପାଳି ଆଉ ମାଘ ମାସର ପ୍ରଥମ ପାଳିରେ ଉଜା ହଇ। ଆଗୁରୁ ହଉଥିଲା ଏବେ କଁ ହେଇଛି ନା ମାନେ ଆମ ଗାଁରେ ତ କେହି କରୁନାହାନ୍ତି ମା ସେଥିପାଇଁ କହିଲା ମୁଁ କଁ ଏକା କରିବି ଆଉ ସେଥିପାଇଁ ସୋଉଠୁ ମାର୍ଗଶିର ମାସ ମାନେ ତୃତୀୟ ପାଳିରେ ବଚେଇ ଦିଅନ୍ତି ଚତୁର୍ଥ ର୍ଥ ପାଳିରେ ଉଜା ହଏ ଆଉ।
ଓ ମଣ୍ଡା ପିଠା ହେରିକା ହୁଏ ତ?
ହଁ ଉଜା ହେଲେ ମଣ୍ଡାପଠା ହଏ।
ଆଉ ଯୋଉ ପ୍ରଥମ ପାଳିରେ ବସିଲେ କି କି ପିଠା ତମର ସ
ଆମର ଚକୁଳି ହଏ। ଚକୁଳି ହଏ ଛୁ ନାଇଁ ଚକୁଳି ଛୁଞ୍ଚି ପତ୍ର ଖିରୀ।
ଏଇ ତିନିଟା ମାତ୍ର?
ହଁ।
ଓହୋ ଆମର ତାହେଲେ ତ ତମଠୁ ଅଧିକ ପିଠା। ଏ।
ହଁ କାହାର ସବୁ ଅଧିକା ପିଠା ହଏ ଆମର ମାନେ ଆମର ସେଇ କେବଳ ଚକୁଳି ଆଉ ଖିରି ହଏ ଯାଉ ଯୋଉ ସେ ଖିରୀ ହଏ, ଆଉ ଗଇଁଠା ହଏ।
ଓହୋ।
ଛୁଞ୍ଚି ପତ୍ର ହଏ ଏମ
ଓହୋ ଏମିତି ହି ନା ଆମର ତ ବିଭିନ୍ନ ପ୍ରକାର, ଆମର ହୁଏ ମାନେ ଚିତଉ ମାନେ ଚ ଫାର୍ଷ୍ଟ ଶୁଣ ଆମର ହବ ମାନେ ଚକୁ କୁଳି ହବ। ବୁଢା ଚକୁଳି ହବ, ଚିତଉ ହବ, ଛୁଞ୍ଚି ପତ୍ର ହବ ତାପରେ ବିରିର ବରା ହବ, ଡାଲମା ହବ, ଖିରୀ ହବ, ଶାଗ ହବ ତାପରେ ଆଉ ଗୋଟେ ହୁଏ ମ ସେକା ମଣ୍ଡା। ସେଇଟା ମାନେ ଚାଉଳ ଗୁଣ୍ଡଟା ଯେମତି ଯନ୍ତା ହୁଏ ହେଲା ଯ ନ୍ତା ହେଇକି ସେଟାକୁ ସୁଜି ଯେମତି ଯନ୍ତା ହୁଏ ସେଟା ଚାଉଳ ଯେହେତୁ ଆମ ଲକ୍ଷ୍ମୀ ମା ଙ୍କ ପାଖରେ ସୁଜିର ଭୋଗ ଲାଗେନି ଆମର ସବୁ ଜିନିଷ ଚାଉଳରେ ହୁଏ। ଯୋଉ ନୂଆ ଚାଉଳରେ ହୁଏ ତ ଚାଉଳର ଗୁଣ୍ଡଟାକୁ ଆମେ ଫାଷ୍ଟ ମାନେ ଗୁଡ ଦେଇକି ଆମେ ଯନ୍ତି ଦେଇଥାଉ ଯନ୍ତି ଦେଲା ପରେ ସେଇଟାକୁ ତମେ ନଡିଆ ଛେନାର ପୁର ହେଇଥିବ ଯୋଉ ଦଶ ଦଶପୁର ଦଶ ମଣ୍ଡାର ଯୋଉ ପୁରଟା ହୁଏ ସେଇ ପୁରଟା ହେଇଥିବ ସେଇଟାକୁ ଚାଉଳରେ ଖୋଳ କରିକି ଯେମିତି ମଣ୍ଡା ପିଠା ଭଳିଆ ଗଢିବୁ ତାକୁ ତାୱାରେ ଗୁଆ ଘିଅରେ ସେକାହବ।
ସେଇଟା ଆଉ ଛଣା ହୁଏନି ଆମର ସେକା ହୁଏ, ଗୁଆ ଘିଅରେ ହିଁ କେବଳ ସେକା ହୁଏ। ସେଇଟା ସେଇ ପିଠାଟା ଭୋଗ ଲାଗେ ଆମର। ଆଉ ଯୋଉ ବିରି। ହଁ ସେଇଟା ଟେଷ୍ଟ ଲାଗେ ଆଉ ବିରିଟା ଯୋଉ ବରା ହୁଏ, ସେଥିରେ କୌଣସି ଜିନଷ ପଡିବନି। କେବଳ ଲୁଣ ପଡିବ ଆଉ କିଛି ପଡିବନି ଆମେ ଯେମତି ବରା କରୁଛେ ସବୁ ଜିନଷ ପକଉ ହଉଛି ଭୃସଙ୍ଗ ପତ୍ର ହଉ ଜିରା କିନ୍ତୁ ମାଙ୍କ ପାଖରେ ଯୋଉଟା ଭୋଗ ଲାଗେ ସେଇଟା କୌଣସି ଜିନିଷ ସେଥିରେ ପଡେନି ଆମର। ଖାଲି ଲୁଣ ଟିକେ ପଡେ ଆଉ ଗୁଆ ଘିଅରେ ସେ ସବୁ ଜିନିଷ ସେକା ହୁଏ, ଯୋଉ ଚିତଉ ହଉ ଚକୁଳି ହଉ ଛୁଞ୍ଚି ପତ୍ର ହଉ ଯ ପିଠା ଯୋଉ ପିଠା ବି ହୁଏ, ସେ ସବୁ ଗୁଆ ଘିଅରେ ହିଁ ହୁଏ, ନା ଆମେ ରିଫାଇନ ବି ମାନେ ବ୍ୟବହାର କରୁନା। ତାପରେ କ୍ଷୀରି ହୁଏ ତରକାରୀ, ଶାଗ ଭଜା ହୁଏ। ତାପରେ ଏତିକି ଆମର ଖରାବେଳେ ଲାଗେ, କିନ୍ତୁ ବ ଆଉ ଆଉ କେତେ ଜଣଙ୍କର ବି ମୁଁ ଦେଖ କିଛି ଖେଚଡି ହୁଏ। ଦହି ଭାତ ବି ହୁଏ, ମୁଗ ଚକୁଳି ହୁଏ। ଯାହା ଘରେ ଯେମିତି ଅଛି ସେ ସେମିତି କରନ୍ତି ଆଉ।
ହଁ।
ହଁ। ଏୟ ହଉଛି କଥା ଆଉ, ଠିକ ଅଛି ଆଉ ତମେ ଆସିଲେ ମତେ ଫୋନ କରିବ ହେଲା।
ହଁ ହଁ ମୁଁ ଗଲେ ଫୋନ କରିବି ଆଉ।
ହୁଁ ହୁଁ ହୁଁ ଆଉ ତାହେଲେ ରଖ।